ହ୍ୟାଲୋ।
କଣ କରୁଛ?
ମୁଁ ଏଇଠି ବସିଥିଲି ଆଉ ତମେ କଣ କରୁଛ?
ମୁଁ ବି ଏଇଠି ବସିଛି ଆଉ କଣ କରିବି ଆଉ କେମିତି ଅଛ?
ଭଲ ଅଛି ତମେ?
କଣ?
ତମେ କେମିତି ଅଛ?
ମୁ ବି ଏଠି ବସିଛି ବା।
ଓହୋ।
ଆଉ ସେମିତି ଚାଲିଛି ଆଉ ଖରା ତ ଯୋଉ ଭଳିଆ ହଉଛି। ଆମର ଘର କାମ ଟିକେ ଷ୍ଟାର୍ଟ ହେଇଛି। ପ୍ରାୟ ସକାଳ ସାତରୁ ଯାଇଥିଲି ରାତି ଆଠରେ ଆସିଲି।
ଓହୋ। ଘର କଣ ଷ୍ଟାଟ୍ ହେଲା।
ହୁଁ।
ଘର ତୁମର ଷ୍ଟାର୍ଟ ହେଲାଣି?
ହଁ ଘର ଷ୍ଟାଟ୍ କାମ ଆଜି ଠୁ ହେଲା ବା ଆଜି ଫ୍ରାଷ୍ଟ ଦିନ ଯୋଉ ରଡ୍ ଗୁଡା ସବୁ ପିଲର ତିଆରି ହବା ପାଇଁ। ଯୋଉ ରଡ ଗୁରା ହବ ସେଇ ରଡ ଗୁରାକ ଆମର ଯୋଉ ବ୍ୟାଣ୍ଡ ହେଇକିରି ତାକୁ କ କଟିଂ କରିଦେଲେ ଆଉ ଆଉ ତାପରେ ଆଜି ଠିକ୍ କାମ ହେଇଥାନ୍ତା ଯେ ଆହୁରି ଅଧିକ ହେଇଥାନ୍ତା ଯେ ବର୍ଷା ଟିକେ ଜୋରେ ହେଲା ଦି ଘଣ୍ଟା ଭଳିଆ। ପୁରା ବହୁତ ଜୋରେ ବର୍ଷା ହେଲା ତଳେ ଯୋଉ ମାଟି ଗୁରା ପୁରା କାଦୁଅ ହେଇଗଲା ଆଉ କାମ କରି ହେଲାନି।
ଓହୋ ତାହଲେ ଆଜି ଫାଇନାଲି ବର୍ଷା ହେଲା। ଏ ଦିି ଏତେ ଖରା ପରେ।
ହଁ ବହୁତ ବହୁତ ଗରମ ହଉଥିଲା ଜଣା ପଡୁଥିଲା ବର୍ଷା ହବ ବୋଲି।
ଯାହଉ କାଲି କିନ୍ତୁ ବହୁତ ଖରା ହବ।
କାଲି କାଲି ବି ବର୍ଷା ଅଛି ବୋଲି କଣ କହୁଥିଲେ ତ ଦେଖାଯାଉ।
ହୁଁ।
ଆଉ ତମ ଖବର କଣ ତମେ ଆଜି କେମିତି କଣ କଲ?
ନା ଆଜି ଆମ ଏପଟ ବି ବର୍ଷା ହେଇଚି। ଖାଇ ପିଇ ଟିକେ ପାଠ ପଢୁଥିଲି। ତାପରେ ସନ୍ଧ୍ୟାବେଳେ ଟିକେ ଚାହା ପିଉଥିଲି।
ଆଛା ତମର କଣ ଏକଜାମ ଅଛି ତମେ କହୁଥୁଲ।
ସେ ଏକ୍ସାମ୍ ଟା ନା ମୋର ପୋଷ୍ଟପଣ୍ଡ ହେଇଗଲା।
ଘୁଚିଗଲା।
ହଁ।
ତାହଲେ ତମର ଏକଜାମ୍ ହବନି।
ହବ ନା ପାଞ୍ଚ ରେ ହବ।
ପାଞ୍ଚରେ ହବ ଓହୋ ମାନେ ସେଇ ଆଡମିଟ କାର୍ଡ ସେମ୍ ଆଡମିଟ କାର୍ଡ କିନ୍ତୁ
ହଁ ସେମ୍ ସେଣ୍ଟର ଆଉ ସେମ ଆଡମିଟ୍ କାର୍ଡ ବି।
ଆଉ ତାହାଲେ ତ ବଢିଆ କଥା ହେଲା ଆଉ।
ହୁଁ।
ଆଉ ପଢାପୁଢି କଣ କେତେ ସମୟ କରୁଚ?
ହଁ ପଢାପୁଢି କରୁଥିଲି ଟି କେ ବନ୍ଦ କରିଦେଇଚି ଘରେ ଟିକେ ମା ଙ୍କର ଗୋଟେ କାମ ଚାଲିଚି ତ।
ଓହୋ ଆଉ ଫୁଣି କେମିତି କଣ ଏଗଜାମ୍ ଦବ?
ହଁ କାଲି ଠାରୁ ଆଜି ଟିକେ ପଢିଥିଲି କାଲିଠାରୁ ପୁରା ଜୋରସୋର ରେ ପଢିବା ଆଠ ଦିନ ରହିଯିବ ନା ଏ ଜାମ୍ ଟା ସାତ ଦିନ ମଝିରେ ରହିବ।
ଆଚ୍ଛା ଆଉ ଭଲ କଥା ତାହାଲେ ଆଉ।
ହୁଁ।
ଆଉ ତାହାଲେ ତମର ଘର କେତେ ଦିନ ରେ କମ୍ପଲିଟ୍ ହବ ବୋଲି ମାନେ
ଦି ଦି ମାସ ଭିତରେ କୁହାଯାଇଛି ତାକୁ କମ୍ପ୍ଲିଟ୍ କରିବାକୁ।
ହୁଁ ହୁଁ ସେ ବି କହିଛନ୍ତି କରିଦେବା ପାଇଁ। ଓ ହୋ। ବାକି ମ୍ୟାଟେରିଆଲ ଫ୍ୟାଟରିଆଲ ଟ୍ରିଆଲ ଗୁଡା ସବୁ ପଳେଇ ଆସିଚି।
ହଁ ମେଟେରିଆଲ ସବୁ ଆସିଯାଇଛି।
ହୁଁ।
ମେଟେରିୟାଲ ସବୁ ପକେଇ ଦେଇଛୁ ବାସ ଯୋଉ ଇଏ ଗୁରା ବା କି ଅଛି। ମାନେ କେବଳ ରଡ଼୍ ଗୁରା ଯିଏ ଆସିଗଲା ଆଉ ତିରି ଖାଲି ତାଙ୍କ ରହିବା ପାଇଁ ଲେବରମାନାନଙ୍କ ରହିବା ପାଇଁ ଗୋଟେ ଘର ଭଳିଆ ହେବ ତ ସେଇ ଗୋଟା କ ଖାଲି ହେଇନି ସେଇଟା ହେଲେ ଆଉ ସବୁ ରେଡି।
ହୁଁ ହୁଁ।
ହୁଁ।
ଓହୋ ତମେ ଯୋଉ ଇଏ ଟା ପଠେଇଥିଲ ଯୋଉ ନକ୍ସା ଟା ପଠେଇଥିଲ ତମ ଘର ଡାଇ ଡ଼ାଏଗ୍ରାମ ପଠେଇଥିଲ ତା ଫ୍ରଣ୍ଟରେ କଣ ଏମତି ଆଗକୁ କିଛି କିଛି ମାନେ ଦୋକାନ ଫୋକାନ ରହିବାର ସେମତି କିଛି ଡ଼ାଏଗ୍ରାମ ହେଇଛି।
ଡ଼ାଏଗ୍ରାମ୍ ଦୋକାନ ରହିନି ଆଗ ଘର ହବ ନା ଦୋକାନର କାହିଁକି ରହିବ ଏବେ
ଓହୋ ମାନେ ଦୋକାନା ଯଦି ଇନ୍ ଫୁଚର ତମେ ବାହାର କରିବ ତ ସେଟା।
ସେଇଟା ସେଠି କାହିଁ ରହିବ ଆମ ଘର ପଛକୁ ସେ ସେଥି ପାଇଁ ହଉଚି ପା ଆଗ ପଟେ ଦୋକାନ ସେପାରେଟ ରହିବ ସେଇଟା। ଘର ସହିତ ଦୋକାନର ଲିଙ୍କ ରହିବନି।
ଓହୋ ଆଗ ଟା ମାନେ ତମର ମାନେ ଇଏ ନାହିଁ ହୁଁ।
ହଁ।
ହୁଁ ହୁଁ ହୁଁ ତ ତମର ସେ ଯୋଉ। ବାଉଣ୍ଡେରୀ ଟା ଗେଟ ଠାରୁ ଆଉ ରୋଡ଼। ଘର ଡିଷ୍ଟାନ୍ସ ଟା କେତେ ରହୁଛି?
ବୁଝି ପାଇଲିନି।
ତମ ଘରର ଯୋଉ ବାଉଣ୍ଡରୀ ଟା ବୁଲିବ ନା ଚାରିପଟେ ସେ ଡାଈଗ୍ରାମରେ ଅଛି ଗେଟ୍ ଲାଗିବ ବି। ସେଟା ଅଛି ତ ତମ ଯୋଉ ବାଉଣ୍ଡେରୀ ଆ ବା ମାନେ ଗେଟ ଗେଟଠୁ ତମର ଯୋଉ। ରୁମ୍ ର ମେନ ଡୋର ତା ଭିତରେ ଡିଷ୍ଟାନ୍ସ୍ କେତେ?
ହଁ ହେଇଯିବ ପଚାସେ ପଚାଶ ଷାଠିଏ ମିଟର ଭଳିଆ।
ମାନେ ଗୋଟେ କାର୍ ରହିପାରିବ ରିଲେ ରହିପାରିବ।
ଆରାମ ସେ।
ଓହୋ ତାପରେ ତମ ସେ ଯୋଉ ଗେଟଠୁ ମାନେ ଅ ଯୋଉ ମେନ୍ ରୋଡ଼୍ ଟା ସେଟା ହଉଚି ଡିଷ୍ଟାନ୍ସ ମାନେ ଗୋଟେ ଦୋକାନ ହେଇପାରିବ। ମାନେ ଆଗକୁ ଫ୍ରନ୍ଟ ଓହୋ। ସେଟା ପଛରେ ବନିଆ ହବ।
ହଁ ଆଗ ଘର କାମ ସରିଲା ପରେ ଦୋକାନ ବନେଇ ହବ।
ଓହୋ ତମର କଣ ମାନେ ଏଇ ଫାଷ୍ଟ ଫ୍ଲୋର ତାପରେ ସେକେଣ୍ଡ ଫ୍ଲୋର ଏକା ଥରକରେ ହବ ନା? କଣ ଏମିତିଆ
ହଁ ଏକା ସାଙ୍ଗରେ ହିଁ ହବ। ଏମିତି ତ ପୁରା ଫାଇନାଲ ହେଇକି ଅଛେ।
ହୁଁ ହୁଁ ବାକି ଦୁଇ ମାସରେ କିନ୍ତୁ, ତମର ଯୋଉ ତଳ ଫ୍ଲୋ ଟା କମ୍ପ୍ଲିଟ କରିବ ସେ। ମାନେ ଇଏ ପକେଇବ।
ହଁ ହଁ।
ପରେ ନେକ୍ଟରେ, ଏପଟେ ଭିତରେ ପ୍ଲାଷ୍ଟର ଚାଲୁଥିବ। ସେପଟେ ଉପର କାମ ଚାଲୁଥିବ ଏମତି। ତିଅର। ବହୁତ କାମ ଚାଲିବ ବୋଧେ?
ହଁ।
ହୁଁ ହୁଁ।
ଏପଟେ ୱାରିଙ୍ଗ କାମ ତ ଭାଇ ଜଣ ଅଛି ସେ କରିବ। ୱାରିଙ୍ଗ କାମ ଚାଲିଥିବ ସେ ତ ପା ଯୋଉ ଡିଜାଇନିଂ ଫିଜାଇନ ଅଲଗା କରନ୍ତି ନା। ସେମାନେ ଏମାନଙ୍କର କାମ ହଉଛି ଯୋଉ ଇଏ ଘର କରିଦେବେ ତ ଅନ୍ୟ କିଛି ଡିଜାଇନ କଲ। କି କଣ କଲ ତା ପାଇଁ ଯେ ଫିନିସିଂ ବାଲା ଯିଏ
ସେମାନେ ଅଲଗା ଅଛନ୍ତି। ପ୍ଲୀଷ୍ଟର ବାକି ଏମାନେ ସି ବନା ନାହିଁ?
ପ୍ଲାଷ୍ଟର ଏମାନେ କରିବେ କିନ୍ତୁ ଅ ଅଧିକା ପଇସା ନେବେ।
ଏ ଏ ମାନେ ଯୋଉ ପ୍ଲାଷ୍ଟରରେ କରିବେ, ଏମାନେ କଣ ଅଧିକ ପଇସା ନେବେ?
ହଁ ସେ ଟା ଲାଷ୍ଟ କୁ ଦେବେ। ସେ ରେଟ ଚାରିଆଟା ବୁଝିଦବା। ଏଇ ଘର କରିସାରିଲା ପରେ ଯଦି ଏ କମ ରେ କଲା ତାହେଲେ ତାକୁ ଦିଆଯିବ ଆଉ।
ହଁ ଯଡି ଯୋଡେଇ ଟା ଏ କିନ୍ତୁ ଫିକ୍ସ କରଵ। ଯୋଡେଇଟା ଫିକ୍ସ ରେ ବାକି ପ୍ଲାଷ୍ଟର ବେ ପ୍ଲାଷ୍ଟର୍ ବି ସେମିତି ସ୍କ୍ୱାର ଫୁଟ ଅନୁସରେ ବୋଧ ହେଇଥିବ। ଅ ହଁ। ହଉ ଆଉ ଜଲଦି ଜଲଦି ଘର ବନେଇ ଦିଅ ବାହାହେଇ ଯାଅ।
କାଇଁ କ?
ହେଁ?
କହିଁକି?
ବାହା ହବନି?
ହଁ ବାହା ହେବି, ଜଲ୍ଦି ଜଲଦି ଘର ବନେଇ ଦିିଅ କହିଲ ତ।
ହଁ ବର୍ଷା ଦିନ ଆସିଲାଣି ନା। ଆଉ ଜଲଦି ଜଲଦି ଘର ବନେଇଲେ ସିନା ଜଲଦି ବାହା ହବ।
ହଁ, ହଁ ଠିକ କଥା ବା ହେବି ନା।
ଓହୋ ତାହେଲେ ବାହା ହଉଛ ଏ ବର୍ଷ ନା କୋଉ ବର୍ଷ ବାହା ହଉଛ?
ହଁ ଏଇ ବର୍ଷ ବା ହଉଚି ଆଉ।
ଏଇ ଛବିଶ ରେ?
ହଁ ବା। ତମେ ଆସିବ ଖାଇବାକୁ।
ଓହୋ, ହଉ ଟିକେ ବାର ଦେଖି କରିୁଥିବ ଆଉ।
କାହିଁକି ତ ବାର ଓବାରରେ ଖାଉନି କି?
ନା ତମେ ବାର ଦେଖି ଖିନା ବାହା ରିସେପସନ ଟା ବାର ଦେଖିକି କରିବ ଆଉ।
ହଁ।
ହୁଁ ବାହାଘରଟେ ବାର ଦେଖିକି ଗଲେ ନ ବାର ଟା ଖରାପ ପଡିଯିବ।
ଠିକ୍ କଥା।
ଆଉ ତାହେଲେ ତମ ପୁରା ଘର କାମରେ ପୁରା ବ୍ୟସ୍ତ ନା?
ହଁ ବା କଣ କରିବା କାମ ସବୁ କରିବାକୁ ପଡୁଛି ଆଉ।
ହଁ ନିଜ ଘର ତ କରିବାକୁ ତ ପଡିବ ଥଡି ଆଉ କିହି ଆସି କରିଦବ।
ହଁ।
ଆଉ କଣ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ତ ବାପା ମା ଆସିଥିଲେ, ମାନେ ଲଙ୍ଗ ଟାଇମ ପାଇଁ ରହିବ ନା ପଳେଇ
ଅଛନ୍ତି ନା ମମି ରହିବ।
ମମି କେତେ ଦିନ ମାନେ ର-ଦି ମାସେ ରହିବା ପାଇଁ, ମାନେ ମାଇଣ୍ଡ କୁ ସେଟ କରି ଆସିଛନ୍ତି।
ହଁ।
ବା କିି ବାପା ଏମିତି ଅପ ଡାଉନ ହଉଥିବେ ଏଠି ଯାଉଥିବେ ଆସୁଥିବେ ଏମିତି ହଉଥିବେ।
ହଁ ବାପା ଏବେ ଧର କାଲି ସୋମବାର ଦିନ ଯିବେ ଦେନ୍ ସେ ଆଶିବେ ଯାଇକି ରେ ଆ-ଯୁ, ଆର ଶନିବାର ଆଉ ସେଖେଣ୍ଡ ସଟରଡେ ବେଳକୁ।
ଓ ହୋ ହୋ।
ହଁ। ଲକଡାଉନ ଏମିତି ଚାଲିବ ଆଉ।
ହଁ ବାକି ଭଗବାନଙ୍କୁ ଡାକକି ବର୍ଷା, ନ ହଉ।
ହଁ ମାନେ ମାନେ ପିଲର୍ ଉଠିଗଲା ପରେ ବର୍ଷା ହେଲେ ଆଉ କି ଛି ଅସୁବିଧା ନାହିଁ ଏ ପି ଏ ହଁ ଏଇ ଦି ତିନି ଦିନ ଯାହା ଯେମତି କରି ଏଇ ସପ୍ତାହ ଭିତରେ ପିଲର ଟା ଉଠାଇବାକୁ ପଡ଼ିବ ଆଉ।
ପିଲର୍ ଟା ତମର କେତେଟା ପିଲର ଉଠେଇବା ପାଇଁ ଇଏ ହେଇଛି କି? ଠିକସେ ହେଇଛିି କି? ଓହୋ ହୁଁ। ଖୋଳାଖୋଳି ହେଲେ ହେଇଗଲାଣି?
ଖୋଳାଖୋଳି କାଲି ହବ। ଆଜି ସେ ଆସି ସବୁ ଦେଖିଛନ୍ତି, କାଲି ରେଟ ଫାଇନାଲ ହବ କରିବ ଆଉ। ହଁ
ହୁଁ ହୁଁ ହଁ ପିଲର୍ ଟା ଉଠିଗଲେ ଆଉ କିଛି ତାଙ୍କ ପାଇଁ ଟେନସନ ନାହିଁ। ସିଏ ବର୍ଷା ହେଲେ ବି ଯୋଡେଇକିରି ଇଏ କରିଦେବେ, ଆରେଞ୍ଜ କରି କରିଦେବେ। ହୁଁ ହଉ। ଆଉ ଚାଲୁନ ତିରୁପତି ବୁଲିବା ପାଇଁ ଯିବା।
ହଁ ଚାଲୁନ।
ସତେରେ ବା।
ହଁ ଯିବା ଆଉ।
କେବେ ଗୋଟେ ଏ ଇଏ କରି କିଛି ଯିବା ବୁଲି।
ହଁ।
ଟାଇମ୍ ବାହାର କର।
ହଉ ଯିବା ଆଉ।
ଅଗଷ୍ଟ ମାସରେ
ହଉ ଦେଖିବା ଆଉ ମୁଁ ତମକୁ କହିବି ଆଉ।
ହଁ। ତମେ ତ ପ୍ୟାକ୍ ଥିବ ନା ଘର କାମରେ।
ହଁ।
ହୁଁ। ଦେଖିକିରି ମତେ କହିବ ଆଉ। ଆଉ ତମର ସେ ରଥଯାତ୍ରା
ରଥଯାତ୍ରା ହଉଛି ବା ଏବେ ହବ ଆଉ କିଛି ଦିନରେ।
ଆଉ ଯିବ ନା ଯିବନି?
ଦେଖିବା କଣ ହଉଛି ଆଉ।
ହଉ ଠିକ ଅଛି, ଆଜି ତ ସମୟ ହେଇଗଲାଣି ନେକ୍ସଟ କଲ୍ ରେ କଥା ହବା।
ଆଜ୍ଞା।